ହ୍ୟାଲୋ କଥା ଶୁଭ ଯାଉଛି କି ଆପଣଙ୍କୁ? ହ୍ୟାଲୋ ହଲୋ ମୁଁ କଥା ଆପଣଙ୍କୁ ସୁ
ଅ ଆ ଆଜ୍ଞା, ଆଜ୍ଞା, ଆଜ୍ଞା, ଆଜ୍ଞା, ଆଜ୍ଞା, ଆଜ୍ଞା, ଆଜ୍ଞା ସାର୍।
କଣ କରୁଛନ୍ତି ଆପଣ? ଆଜ୍ଞା ମୁଁ ଭୁବନେସ୍ୱର ରୁ କହୁଥିଲେ?
ଆଜ୍ଞା। କଣ କରୁଛନ୍ତି କଣ ପଢାପଢି କରୁଛନ୍ତି ନା ଜବ କରୁଛନ୍ତି?
ମୁଁ ଏଇ ପାଠ ପଢୁଛୁ ଆଉ ବିଏସ୍। ମୁଁ ବି ଏସ୍ ସି କରୁଛି ପାଠ ପଢା ପଢି କରୁଛି। ବିଏସ୍ସି ମାଥମେଟିିକସ ଓନର୍ସ୍ ବି ଏସ୍ସି ମଥମେଟିିକସ୍ ଅନର୍ସ୍।
ଆଛା। ଆଚ୍ଛା ଆପଣ ବିଏସି ମଥମେଟିସ ଅନର୍ସ କଣ ପାଇଁ ବାଛିଲେ? ଆପଣ କଣ ପାଇଁ ବାଛିଲେ ବିଏସି ଉଁ ମ୍ୟାଥମେଟିସ୍ ଅନର୍ସ? କଣ ଆପଣର ଫିଉଚ୍ଚର ପ୍ଲାନିଂ କଣ ଅଛି?
ମୋର ଫ୍ୟୁଚର ପ୍ଲାନିଂ ସେମିତି ସିଭିଲ୍ ସର୍ଭିସ୍ ପାଇଁ ଅଛି। କି ବ୍ୟାଙ୍କିଙ୍ଗ ହଉ, ରେଲୱେ ହଉ ତ କମ୍ପିେଟିଭ ପାଇଁ ମତେ ମତେ ମ୍ୟାୟାଥେମେଟିକସଟା ରଖିଲେ ମୋତେ କମ୍ପଟେଟିଭ୍ ଟା କ୍ଲିୟର କରିବା ପାଇଁ ସହଜ। ଜ ହବ। ତ ଆମ ଚାହିଁଲେ ବି ମାନେ ପିଜି କରିକି ବି ଗୋଟେ ମ୍ୟାଥମେଟିକ୍ସ ଟିଚର୍ କି ଲେକ୍ଚର ହେଇ ପାରିବି ତ ସେଥିପାଇଁ ମୁଁ ମ୍ୟାଥମେଟିକସ ଅନର୍ସ ରଖିଲି।
ଆଛା ଆଛା ଆପଣଙ୍କର ପ୍ଲସ
ମୁଁ ପ୍ଲସ ଟୁ ରେ ସିକ୍ସଟି ସେଭେନ୍ ଆସିଥିଲା।
ଆଚ୍ଛା ଆଚ୍ଛା ଏବେ କୋଉ କଲେଜରେ ପଢୁଛନ୍ତି ନା?
କମଳାନୀରୁ ଓମେନ୍ସ କଲେଜ ରେ ପାଠ ପଢୁଛି।
ଆଛା ଆପଣ ପ୍ରପର ଭୁବନେଶ୍ୱର।
ଆଜ୍ଞା ଆମେ ପ୍ରପର ଭୁବନେଶ୍ଵର ଆଉ ଆପଣଙ୍କର କୋଉଠୁ ଆପଣ କୋଉଠୁ?
ଆମର ମୁଁ ବ୍ରରହ୍ମପୁର ଆମର ପ୍ରପର ବ୍ରହ୍ମପୁର ଆଜ୍ଞା। ତାହେଲେ ଆପଣଙ୍କ ଘରେ ଆଉ କିଏ କିଏ ରହୁଛନ୍ତି?
ଆମ ଘରେ। ଆମର ଜଏଣ୍ଟ ଫାମିଲି ତ ଜଏଣ୍ଟ ଫାମିଲି କହିଲେ ଵ ମାନେ ମୋ ଜେଜେଙ୍କର ଦଶଟା ପୁଅ। ମାନେ ଦଶଟା ପୁଅ ନୁହ ଛଅଟା ନା ନା ଛଅଟା ପୁଅ ଚାରିଟା ଝିଅ ତ ଏଇଠି ତିନିଟା ଫ୍ୟାମିଲି ରହୁଚୁ ମୁଁ ମୋ ବାପ
ମାନେ ଗୋ ଗୋଟେ ଘରେ। ଏଇଟା ତ ଆଜିକା ଡେଟରେ ଆଜିକା ଡେଟରେ କେମିତି ହଉଛି ଏଇଟା ପସିବଲ ତ ନୁହଁ?
ଏଇଟା ପସିବୁଲ ନୁହଁ କିନ୍ତୁ ଜେଜେବାପା ଥିଲା ଟାଇମରେ ରହିଯାଇଚି। ତ ତ ସେ।
ଆ ସମସ୍ତଙ୍କ ଭିତରେ ଭଲ ଭଲ କୋପରେସନ ରହୁଚି।
ନା ନା ସେଇଟା ନାଇଁ କାହାର କାହାର ମନ ମିଶୁନି ତ ଜିଏ ଯାର ଅଲଗା ମାନେ ଗୋଟେ ଘରେ ରହୁଛୁ କିନ୍ତୁ କାହାର କାହାର ପଡୁନି ଆଉ ହଁ ଏଇଗୁଡା ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମର ଘରେ ଅଛନ୍ତି -ଆମର ବାପା, ମା ଅଛନ୍ତି। ଭାଇ ଭଉଣୀ ସମସ୍ତେ ଅଛୁ, ଉ ଆମର ବ୍ରମପୁର ଆମେ ଦି ଭାଇ ଦି ଭଉଣୀ।
ଆଛା, ଆପଣଙ୍କ ଦି ଭଉଣୀ କଣ ମ୍ୟାରେଡ?
ଆଜ୍ଞା, ଆଜ୍ଞା, ଆଜ୍ଞା, ଜଣେ ଭୁବନେଶ୍ଵର ଅଛନ୍ତି ଆଉ ଜଣେ ବ୍ରହ୍ମପୁର ରେ ରହୁଛନ୍ତି ଆଜ୍ଞା।
ଆଚ୍ଛା।
ଆଚ୍ଛା, ଆପଣ ଆଜ୍ଞା ଆଜ୍ଞା ଏପଟେ ସେପଟେ ବର୍ଷା ବର୍ଷି କେମିତି ଚାଲିଚି?
ହଁବେ ବର୍ଷା ତ ହଉଥିଲା ଏବେ ଜଷ୍ଟ ହିଁ କମିଚି, ମାନେ ଏବେ ତ କମିଲା ବୋଲି ମୁଁ ତ ବାହାରକୁ ଜଷ୍ଟ ଆସି ପାରିଲି ନହେଲେ ମୁଁ ବି ତା ବାହାରକୁ ବି ଆସିି ପାର ନଥାନ୍ତି, ଆପଣଙ୍କ ଦେହ ବଧେ ଭଲ ନାହିଁ?
ନାଁ ମୋ ଦେହ ଟା ଟିକେ ଭଲ ନାହିଁ ଦିଦିନ ହେଲା ଥଣ୍ଡା ଜର ଖାସ ସବୁଆଡୁ ଅ କରଚି ଆଛା, ଆପଣ ଓଡିଶାରେ ରହିକିରି କୋଉ କୋଉ ଜାଗା ଯାଇଛନ୍ତି ବୁଲିବା ପାଇଁ
ମୁଁ ଓଡ଼ିଶାରେ ରହିକି ମୁଁ ଛୋଟବେଳେ ସ୍କୁଲ ପିକ୍ନିକ୍ ଯାଏ।
ଆଚ୍ଛା। ତଥାପିଲେ ଆପଣଙ୍କ ଯାହା କ୍ୟାରିଅର ଭିତରେ। କେତେ ଥର କୋଉଠିକି ଭଲ ଜାଗା ସବୁ ଯାଇଛନ୍ତି?
ମାନେ ଟେନଥ ପରେ ତ ଯାଇଥିଲି ଦାରିଙ୍ଗବାଡି।
ଆଚ୍ଛା।
ମାନେ ପ୍ଲସ ଟୁ ଫାଷ୍ଟରେ ଦାରିଙ୍ଗବାଡି ଯାଇଥିଲି, ତାପରେ ଏବେ ଯିବାର ଥିଲା ଷ୍ଟଡି ଟୁରରେ ଆମର ଅ କୋଉଠି କି କହିଲେ ଏଇ ଯୋଉ ଭାଇଜାକ ଘର ରେ ମନାକଲେ, ହଁ- ହଁ ହଁ ତ ମୋ ମାମୁଁଙ୍କ ଘରେ ବି ସେ ପାଖରେ ମାନେ ବ୍ରହ୍ମପୁରଠୁ ପାଖାପାଖି ନା ତ ମାମୁଁ କହିଲେ କି ଆଉ ଆସିଲେ କେବେ ଆଉଥରେ ନେଇକି ବୁଲେଇକି ଆଣିଦେବେ ତ ସେଥିପାଇଁ ଆଉ ଗଲି ଲିନି କିନ୍ତୁ ଏବେ ଆଉ ଥରେ ବି ଏବେ ପ୍ଲାନିଂ କରୁ କି ଆମର ପୁଦୁଚେରୀ ଯିବା ପାଇଁ ପଣ୍ଡିଚେରୀ ଯୋଉଟା
ଆଛା ଆଚ୍ଛା ଆଚ୍ଛା ପଣ୍ଡିଚେରୀ ବହୁତ ବଢ଼ିଆ ଜାଗା ବହୁତ ବଢିଆ ଜାଗା ହଁ ଆରବିଲ ଆରବିଲ ହେଲେ ଗୋଟେ ଜାଗା ଅଛି ଅରବିଲ୍ ଅରବିଲ୍ ସେଇଠିକି ଯାଇକିରି ଗୋଟେ ମେଡିଟେସନ କରିବା ପାଇଁ ସେଇଟା ଗୋଟେ ବେଷ୍ଟ ଜାଗା ଇଏ।
ସେଇଟା ଗୋଟେ ଆଉ ଗୋଟେ ସେଇଠି ଗୋଟେ ହଁ ସେଇଟା ଆଉ ଗୋଟେ ନାହିଁ ଗୋଟେ କଣ ଆମର ଓସେନ ଟା କଣ ନା, ନା ଗୋଟେ ସେଠି ଗୋଟେ ନାହିଁ ସମୁଦ୍ରଟେ ସମୁଦ୍ର ଗୋଟେ କଣ ସେ କିଏ ବିଚ ଗୋଟେ ନା ଟା ମନେ ପଡୁନି।
ବିଚ୍ ଆମ ପଣ୍ଡିଚେରୀ ବିଚ ଟା ତ ଯୋଉଟା ଅଛି।
ହଁ ହଁ।
ପଣ୍ଡିଚେରୀ ତ ବିଚ୍ ଅଛି। ହୁଁ ପାଣ୍ଡିଚେରୀ ବହୁତ ପିସଫୁଲ ଜାଗା, ମାନେ ବହୁତ ଭଲ ଜାଗା।
ହଁ ସେ ଖାଇବା ଯାକ ବି ଭଲ ଥିଲା। ମାନେ ଯେତେବେଳେ ଆମେ ଯାଇଥିଲୁ ହଁ ମୁଁ ଯାଇଥିଲି ମୋ ମାମୁଁ ଙ୍କ ସହିତ।
ଆଚ୍ଛା, ଆଚ୍ଛା, ଆଛା, ଆପଣ ବହୁତ ବଢିଆ ମାନେ ଡିସିପ୍ଲିନ୍ ଜାଗା, ବହୁତ ଭଲ ଜାଗା।
ହଁ ଆମ ମ୍ୟାମ୍ ଗୋଟେ ଦୀକ୍ଷା ନେଇଛନ୍ତି ନା ତ ଅରବିଲଙ୍କର ଯୋଉ ହଁ ତ ସେଥି ହଁ ହଁ ହଁ ହଁ ତ ସେଥିପାଇଁ ସିଏ କହୁଥିଲେ କି
ଏବେ ତାଙ୍କ ଜନ୍ମ ଉତ୍ସବ ହବ ପନ୍ଦର ଅଗଷ୍ଟ ସେଟା ବହୁତ ମାନେ ବହୁତ ଭଲ ଫାସିଲିଟି ପାଇବା ସେ ସମୟରେ ଯୋଗାଯୋଗ କଲେ।
ଆଚ୍ଛା ତ ଆମର
ତାଙ୍କ ବିଷୟରେ କଣ ଜାଣିଛ କି?
ନା ମୁଁ କିଛି ଜାଣିନି କିନ୍ତୁ ଯାଇଥିଲି ବୁଲିକି ଆସିଥିଲି ମାମୁଁଙ୍କ ସହିତ ଯାଇଥିଲି। ତା ଥିରେ ଆମେ ତିରୁପତି ପଣ୍ଡିଚେରୀ ଆଉ ଆଉ ଲକ୍ଷ୍ମୀ ମନ୍ଦିର ଗୋଟେ ଜାଗାରେ ଅଛି ଚେନ୍ନାଇ ରେ। ତ ସେ ଜାଗା ସ ହଁ ହଁ ସେ ଜାଗା ସବୁ ହଁ ସେ ଜାଗା ଯାଇକି ହଁ ଯାଇକି ବୁଲିକି ଆସି ମାମୁଁଙ୍କ ସହି ସେଇଟା ଆଉ ଯୋଉ ଚେନ୍ନାଇ ର ଗୋଟେ ଅଛି ବଡ଼ ମାନେ ତାଙ୍କର ସେଇଟା ବଡ଼ କଣ ବସଷ୍ଟାଣ୍ଡ ନା। ନା କି
ହଁ କଏମ୍ବତ କଏମ୍ବତ ବସଷ୍ଟାଣ୍ଡ୍ ଏସିଆର ସବୁଠୁ ଲାର୍ଜେଷ୍ଟ ବସଷ୍ଟାଣ୍ଡ୍ ଓଡ଼ିଶାର ଓଡ଼ିଶାର ନାଇ ଏସିଆ ଏସିଆ ମହାଦେଶର ସବୁଠୁ ବଡ଼ ବସଷ୍ଟାଣ୍ଡ୍ ହଉଛି
ହୁଁ ହୁଁ। ଯାଇଛି ହଁ ହଁ। ତାପରେ ଆର ବର୍ଷ ଅଛି କି ଆମେ ଯିବୁ ଏଇ ଜାଗାକୁ ମାନେ କୋଉ ଜାଗା କହିଲେ ଆସାମ ର କୋଉ ଜାଗାକୁ ଯିବୁ?
ଆସାମର କୋଉ ଜାଗା ଯିବ?
ସେ କୁହା ହେଇନି କିନ୍ତୁ ହଁ ଜାଣିନୁ କିନ୍ତୁ ସାର୍ କହୁଥିଲେ କି ଆମକୁ ନେବେ ବୋଲି ଆସାମ୍? ତ ଏବେ ଏଇ ବର୍ଷ ପ୍ଲାନିଂ ଅଛି କି ପଣ୍ଡି ପଣ୍ଡିଚେରୀ ନବା ପାଇଁ ତ ପଣ୍ଡିଚେରୀ ତ ମୁଁ ଯାଇଛି ଏଥର ଭାବିଛି ଯିବିନି ବୋଲି କିନ୍ତୁ ତାପରେ ଭାବିଛି ଯିବା ଆଉ। ଆ ଆସାମ ଯାଇକି ଟିକେ ବୁଲିକି ଆସିବା। ଆଉ ଆପଣ କୁଆଡ଼େ ଆପଣ କଣ ସବୁ ବୁଲିବାକୁ ଯାଇଛନ୍ତି ଆପଣଙ୍କୁ କୋଉ ଜାଗା ଭଲ ଲାଗେ?
ସେମିତିରେ ଦେଖିବାକୁ ତ ଗଲେ ମୋ ଇଣ୍ଡିଆରେ ବହୁତ ଜାଗା ବୁଲିଛି ବୁଝିପାରିଲେ। ଏ ବହୁତ ଜାଗା ବୁଲିଛି ବୁଝିପାରିଲେ। କିନ୍ତୁ ସବୁଠୁ ବେଟର ହେଉଛି ମୋର ନେଟ ପ୍ଲେସ। ସେଇଟା ଛାଡ଼ି ଦେଲେ ଆଉ କୋଉଟା ଭଲ ଲାଗେନି। ବୁଝିପାରିଲେ ହଁ ଆଉ ମୁଁ ଯାଇଛି ମାନେ ଇଣ୍ଡିଆ ର ଏମିତି କୋଉ ଜାଗା ନାଇ ପ୍ରାୟ ମୁଁ କଭର କରିଛି କିନ୍ତୁ
ହଁ ମାନେ ମୁଁ ଶୁଣିଛି କି ବରମପୁରରେ ଭାଇଚାରା ଭଲ ମାନେ
ଭଲ ଆଜ୍ଞା ଡିସିପ୍ଲିନ ଏ କୌଣସି ଗୋଟେ ପ୍ରୋବ୍ଲେମ ନାହିଁ ଆପଣ ଖାଇବା ରହିବା ସବୁ ଭଲ ବ୍ରହ୍ମପୁରୀ ବହୁତ ପାଖରେ ମା ତାର ତାରିଣୀ ପୀଠ ଅଛି ତାରାତାରିଣୀ ଯିଏ କି ଗଞ୍ଜାମର ଇଷ୍ଟ ଦେବୀ ବରମ୍ ପୁରର ଠାକୁରାଣୀ କାଳୁଆ ମନ୍ଦିର ଗୋଟେ ଫୁଲ ବିଚ୍ ଗୋପାଳପୁର ବିଚ୍ ସୋନପୁର ବିଚ୍ ବୁଝିପାରିଲେ। ମା ବାଙ୍କେଶ୍ୱରି ଆଉ ତାପରେ ମା ଆମର ପା ଅଛନ୍ତି। ବଗଳାମୁଖି ମନ୍ଦିର ବି ଗୋଟେ ଅଛି ମାନେ ଟୁରିଷ୍ଟ ପ୍ଲେସଟା ବି ବର୍ତ୍ତମାନ ନୂଆ ନୂଆରେ ହେଇଛି ଚାଲିଛି ବ୍ରହ୍ମପୁରରେ ସାଇ ମନ୍ଦିର ଉଠେଇଛି ସେଠି ହଁ ସେଇଠକୁ ଆସନ୍ତି। ମାଙ୍କେଶ୍ୱରି ଅଛି ତାପରେ ବାଳ କୁମାରୀ ମନ୍ଦିର ଅଛି। ଆପଣ ଆସିବେ ବୋଲି କେତେବେଳେ ବ୍ରହ୍ମପୁର ଆସନ୍ତୁ ଯୋଗାଯୋଗ କରନ୍ତୁ ପୁରା ବୁଲିବେ ବହୁତ ବହୁତ ସ୍କୁଲ ଜାଗା
ଆଜ୍ଞା ମୁଁ ଟ୍ରାଏ କରିବି ମୁଁ ଯଦି କେବେ ଯିବି ମୁଁ ତାହେଲେ ମୁଁ ଆପ ଆପଣଙ୍କୁ ଜଣେଇବି କି ଆପଣ ମୋତେ କହିବେ ଆପଣଙ୍କ ସହ କଣ୍ଟାକ୍ଟ କଲେ
ନିଶ୍ଚୟ।
ଆଜ୍ଞା ଆଉ ଆପଣ ଏଇ ନା ବ୍ରହ୍ମପୁରରେ କଣ କରୁଛନ୍ତି?
ଆମର ବର୍ତ୍ତମାନ ଚାଲିଚି ଗୋଟେ ଜବ୍ କୁ ତ ନାହିଁ ବର୍ତ୍ତମାନ ଆଜିକାଲି ରେଝ ଏଇ ଗୋଟେ ଭୁବନେଶ୍ୱରପଯ୍ୟ ଚାଲିଛି ଏ ଚାଲିଚି ତାର କଣ ପ୍ରସନ କାମଟ ଚାଲଛି ବର୍ତ୍ତମାନ ଆଉଡା ଦଶହରା ପରେ ପାଖାପାଖି କଣଟା ଆରମ୍ଭ କରିବା ଗୋଟେ ଭଲ ଡିଲରସିପ ନେଇିିକି ଆଉ
ଆଜ୍ଞା ସେଇଟା ହିଁ ଭଲ କଥା। କିନ୍ତୁ ଆଜିକା ଡେଟ ରେ କିନ୍ତୁ ଜବ ଗୋଟେ କରିବାକୁ କିଏ ମାନେ ପସନ୍ଦ କରନ୍ତିନି କାହା ଅଣ୍ଡରେ କି ରହିବାକୁ
ଜବ କରିକି ମୁଁ ବହୁତ ମାନେ ଜାଗା କୁଲିଚି କିନ୍ତୁ ଜବରେ ସାଟିସ୍ ଫି କେସନ ନାଇଁ। ତମେ ନିଜେ ଯାହା କମେଇଲ ନିଜ ଘରେ ରହିଲ ନିଜର ଫାମିଲି ସହିତ ମିଶିଲ ଟାଇମଟା କେମିତି ଗଲା। ଯାହା ହେଲା ସବୁ ସେଇଠି ହତାସ ହାନିଲାଭ କଲୁ ତାର ଗୋଟେ କ୍ଲାରିଟି ଅଲଗା ଅଛି। ଯେତେ ବି ଆପଣ ବି ଫ୍ୟଚର ପ୍ଲାନିଂ କରୁଛନ୍ତି ଯେତେ ବି ପାରିବେ କି ସେ ଗୋଟେ ଯଦି ଆମର ଗଭର୍ଣମେଣ୍ଟ ଅଫ୍ ଇଣ୍ଡିଆ କହୁଛି ଯିଏ କି ସମସ୍ତେ ସଵାବଲମ୍ବୀ ହୁଅ ନିଜେ କିଛି ହାତରେ କିଛି କର ସେଇ ପଟେ ଟେକ୍ନିକାଲ ସିଆନ କାମ ଜାଣିଲ କିଛି ତମର ସ୍କିଲ କାମ ଜାଣିଲ ତାହେଲେ ତମେ ଆଜିକା ଡେଟରେ ଚଳିବା ପାଇଁ କିଛି ଅସବିଧା ହବନି କେତେ ଜବ ହଉ ହଉ କିନ୍ତୁ ଗୋଟେ ସ୍କ୍ରିଲ୍ ଦରକାର ଆପଣଙ୍କୁ। ସ୍କିଲ ଟା ଯଦି ଆପଣ ଡ଼େଭ୍ଲପଏଣ୍ଟେ କରିବେ ତାହେଲେ ଆପଣଙ୍କୁ କିଛି ଅସୁବିଧା ହବନି। ଯେ କୌଣସି କରନ୍ତୁ ଆପଣ ଆଜି ବର୍ତମାନ କ୍ଳାଉଡ କିଚେନ ବାହାରିଲାଣି ସେଇଥିରେ ବର୍ତ୍ତମାନ ବହୁତ ଡେଭଲପମେଣ୍ଟ କରିଛି। କ୍ଲାଉଡ଼ କିଚେନ। ଇଣ୍ଡିଆରେ ମାନେ ସମ ସବୁଠୁ ଭଲ ମାନେ ଇନକମ ଦଉଛି ସବ୍ କିିଛି।
ଆଜ୍ଞା ତ ଆପଣଙ୍କୁ ରୋଷେଇ ଆସେ?
ହଁ ଟିକେ ଟିକେ ଆସେ କିନ୍ତୁ ସେ ତ ଯାାଇନି କିନ୍ତୁ ନାଇଁ ଆଜିକାଡେଟରେ ଲେଡିଜ ମାନେ ଜବ ପାଉନାହାନ୍ତି କି ଯାଇ ଜ ସମ୍ପେଣ୍ଟହଉଛନ୍ତି କି ପ୍ରେସରେ ହଉଛି ତାଠୁ ବେଟର ହଉଛି ବର୍ତ୍ତମାନ ଯୋଉ କରୁଛନ୍ତି। ମାର୍କେନ୍ର ଆଲ ସେଲ କରୁତନ୍ତି ନିଜର ଇଡିପେଣ୍ଡେଣ୍ଟ ହଉନ୍ତନ୍ତି। ସେ ଜିନିଷ ଉପରେ ଯଦି ଫୋକସ କରିବେ ଆହୁରି ପ୍ରେଜର ରାଇଟ ନାସ୍ତି ହବ କିଛି ପ୍ରୋବେଲମ୍ ଦୂବନ୍ତି ପ୍ରୋବ୍ଲେ ହବନି। ବୁଝିପାରିଲେ ଜବ ପଛରେ ଧାାଇଁକିରି ତାପରେ ଆପଣ ଯେଣ୍ଟେଲେ ନା ନା। ପାଇଁ ତ ଜାଗା ଜାଗା ନାହିଁ ସବୁ ଜାକ
ହଉ ଆଉ ଆଉ ହଉ ଆପଣଙ୍କ ସହ କଥା ହେଇକି ଭଲ ଲାଗିଲା। ତ ର ଆପ୍ ଆପଣ ଯେତେବେଳେ ଫ୍ରି ଥିବେ ମୋ ସହ କଣ୍ଟାକ୍ଟ କରିବେ। ମୁ ମୁଁ ରଖୁଚି ଆପଣ କାଟିଦିଅନ୍ତୁ ଆ
ଆଜ୍ଞା।
ଆଜ୍ଞା।